କିଏୁର
ହୁଁ।
ହୁଁ ଏଟା କାହାର ନମ୍ବର ପୁଣି କଥା ହେଉନତମ ସହ ଷ୍ଟାଷ୍ଟସ ଦେଖୁଥିଲି ମୋର ହୁଁ ହୁଁ ହୁଁ।
କେତଟାସିିନ୍ ଗଲାଣି ନା ବେ।
ହଁ
ତଥାପି କେତେ ଜଣ ସିନ୍ କରୁଛନ୍ତି ଷ୍ଟାଷ୍ଟସ୍ ତମର
କେଇ ଜାଣି ମୁଁ ଏତେ ସେ ଅସି ଭିତରେ।
ଅସି।
ଅସି ହୁଁ।
ହୋମମ୍ୟଡିନି ଆଡୁ ସ୍ମାର୍ଟ ସିଟିର ସ୍ମାର୍ଟ ଝିଅ।
ଆଉ
କଣ ଆଉ।
ମାର୍କ ସିଟି୍ର ସେଲ୍ ମାର୍କ ଦିଅ ନ
ଲାଗୁଚି ତ ସେଇଭଳିଆ।
ଲାଗୁଚି ତମକୁ ବେଶୀ ଲାଗି ପକୋଉଚି
ଖାଇଚ କଣ?
ଖାଇଛି ରୁଟି ଭଜା।
ଆରେ ସକାଳେ ଅଟିଲିଷ୍ଟି ଭାତ ଟିକେ୍ ରାନ୍ଧୁନ ରବିବାର ଟା ହେଲେ ଟିକେ୍ ଚିକେନ୍ ଟିକେ୍ ପାଆଁସ ଟିକେ୍ ଆଣିକି କର କି ଅଢେଇଶ ଟିକେ ଆଣିକି କର।
ଅ ହଁକ
ହୁଁ।
ହୁଁ। ମୁଁ କହିଲେ କେତେ ଏମିତି ପ୍ରାୟ କହିବାଟା କେତେ ସହଜ ନୁହଁ ଆଉ ଗୋଟେ ସେକେଣ୍ଡ ଲାଗିଲାନି କହିପକେଇଲ ତ।
କରିବାକୁ ନହେଲେ ତମକୁ ପାଞ୍ଚ ଘଣ୍ଟା ଲାଗୁଛି।
ହ ନାଇଁ ତମେ ଯୋଉ କଥା ଟା କହୁଛ ଲାଗିବନି ପାଞ୍ଚ ଘଣ୍ଟା।
ହୁଁ ହୁଁ ଚିକେନ୍ ଟା କେତେ ଘଣ୍ଟେ କୋଡିଏ ମିନିଟ୍ ରୁ ଘଣ୍ଟେ ତିରିଶି ମିନିଟ୍ ଭିତରେ ଭିତରେ ଘଣ୍ଟେ ପନ୍ଦର ମିନିଟ୍। ତମେ ମଟନ୍ କରୁଛ ମୋତେ ଲାଗୁଛି।
ମଟନ୍ ତମର କଣ ଦି ଘଣ୍ଟାରେ ହେଇଯାଉଛି?
ମଟନ୍ ତ ମୁଁ କେବେ କରେନି କି ମୁଁ ଖାଏନି।
ଆଉ ତାହାଲେ।
ଚିକେନ୍ କରେ।
ମତେ ଦି ଘଣ୍ଟା ଲାଗୁଛି।
ଏତେ କଣ ଚିକେନରା ଗୁରା ଗୁଣ୍ଡ ହେଇଯିବ ଚିକେନ କରୁଛ ନା ଆଉ କଣ କରୁଛ। ବେକାରିଆ କଥା ଗୁରା ଖାଲି କହୁଛ ଦି ଘଣ୍ଟା ଲାଗୁଛି ହୁଁ।
ମୁଁ ଟାଇମ୍ ଦେଖେଇନି ଓକେ ୟେସ୍ ଦାନ୍ତ ନାହିଁ କଣ କରିବୁ
ଡୋନା କିଏ? ଦାନ୍ତ ନାହିଁ ପଥର ଗୁଣ୍ଡ ହେଇଯିବ ତମ ଦାନ୍ତରେ ମୋତେ ଲାଗିଲାଣି। ରାଉଡି କଣ କି ରାଉଡି ହିରୋଇନ୍
ଯା ମ।
ଗୋଟେ ଫିଲ୍ମ ଗୋଟେ ଆଗରୁ ଆସୁଥିଲା ସାଉଥ ଫିଲ୍ମ ତ ନୁହଁ? ମୁଁ ତମକୁ କହିବି ପରେ ହିରୋଇନ୍ ନାଁ ଟା ମନେ ପଡୁନି ଆଉ। ସାଉଥରୁ ଗୋଟେ ହିରୋଇନଟେ ପୁରା ଡିଟୋ ତମ ଭଳିଆ।
ଥାଉ।
ହୁଁ ସଦ
ହ
ହୁଁ।
ଆଜି ତମର ଯାହା ରୋଷେଇ ହେଇଛି ସେ ତମ ସାଙ୍ଗର ବି ସେଆ ରୋଷେଇ ହେଇଛି।
ଆରେ ଟିକେ ତାଙ୍କର ଓ ଫାମିଲି ଭଲ ନା ନାଁ ନାଁ ନାଁ ନାଁ ଟିକେ ସନ୍ଦେ ଆମିଷ ତରକାରୀ ଟିକେ ହୁଏ।
ଆମ ଘରେ ବି ସେଇଆ ହେଇଛି। ମୋ ମମି କୁ ଗାଳି କଲି କହିଲେ ମୁଁ ଏଇଠି ରୁଟି କୁ କଲରା ଭଜା ଖାଉଛି। ତୁ କଣ ପାଇଁ ଚିକେନ କରି ରୋଷେଇ କରି ଖାଉଛୁ।
ତମ ମମି ସହିତ ଗୋଟେ କଥା ହବାକୁ ପଡିବ ଆଉ ତମ ଝିଅ ତ ଅ ସୁଆ ହେଲା ଆଉ ଖାଇବୁ କଣ?
ହଁ ହଁ ଆଳସୁଆ ହେଲେ।
ହୁଁ ଏଥିପାଇଁ ଦେହଟା ଏମିତି ହେଇଛି ନହେଲେ ନାହିଁ।
ହେ ଭଗବାନ୍ ଭଲ ହେଲା।
ଖାଲି ବସିକି ପଢ଼ିଲେ କିଛି ହବନି।
ଆଉ କଣ
ଟେ ଟିକେ ୱାର୍କ କର ମର୍ଣ୍ଣିଙ୍ଗ ୱାର୍କ କର ଟିକେ ଏକ୍ସରସାଇଜ୍ କର।
ବର୍ଷା ପାଗଟା ଦଉଛିି ନାଁ ବର୍ଷା ପାଗଟାରେ ଏମିତି କିଏ କରିବ।
ହଁ ଡେଲି ତ ତମକୁ ବର୍ଷା ପାଗ ଦଉଛି ଆଉ
ଆଉ କଣ?
ତ ସପ୍ତାହ କେତେ ଦିନ ଭାତ ହଉଛି?
ଭାତ କାଲି ଖାଇଥିଲି କାଲି ଏମିତି ମୁଣ୍ଡ ଟା ଟିକେ ବୁଲେଇ ହେଲା ବୋଲି କାଲି ଖାଇଲି। ଯେତେବେଳେ ମୁଣ୍ଡ ଟା ବୁଲେଇ ହବ ସେତେଳେ ଖାଇବି।
ମୁଁ ଭାବୁଛି ଭାତ ନ ଖାଇକି ସେଇଟା ମୁଁ ଆଶ୍ଚର୍ଯ୍ୟ ହଉଚି ଖାଲି।
କଁ କେମିତି ରହୁଛି ଏମିତି ତମ
କି ଭାତ ଖାଉନ ତମେ ରହିଯାଉଛ।
ହଁ।
ଏଇ ରୁଟି ଖାଇକି ରହିପାରିବିନି ମୁଁ।
ତାହାଉ କୋଉଟା ଭଲ ଲାଗିବ ଏବେ ଆମ ଘରେ ସେମିତି ମୋ ବାବାଙ୍କୁ ଆଉ ମତେ ରୁଟି ଯେତେ ଦିନ ଦିଅ ମୁଁ ଖାଇଦେବି। ମୁଁ ଅବଶ୍ୟ ମୁଁ ଟିକେ ଅଧିକ ଖାଇକି ରହିଜିମି ବାବା ଭାତ ଟିକେ ଖୋଜିବେ କିନ୍ତ ମୁଁ ଖୋଜିବିନି। ଆଉ ମୋ ମମି କୁ ମୋ ଭାଇ କୁ ଭାଇ ଦିନ ରାତି ଚବିଶ ଘଣ୍ଟା ଭାତ ଦିଅ ସେ ଖାଇବ। ତାଙ୍କୁ ରୁଟି ଦରକାର ନାହିଁ ତାଙ୍କୁ ଭାରି ହାଲିଆ ରୁଟି ଚୋବେ ଖାଇ ମାନେ ଚୋବେଇକି ଖାଇବାକୁ। ଏତେ ବି ତମକୁ କଣ ହୋଲେୟାର ଭାତଟା ସାଙ୍ଗେ ସାଙ୍ଗେ ଗିଳି ଦଉଛ। ଚୁଟି ଟା ଖାଇବାକୁ ତମକୁ ଖ
ଭାତ ଟା ମତେ ଭଲ ରୁଟି ଟା କଣ ହାତ ଟା ପେଟ ଫୁଲ୍ ହବନା ରୁଟି ଟା କଣ ପେଟ ଫୁଲ୍ ହବକି। ହୁ ନା କି? ହାଲୋ। ହାଲୋ। ହାଲୋ। ହାଲୋ। ଆରେ କୁଆଡ଼େ ପଳେଇଲ ନା କଣ?
ହାଲୋ ହଁ।
ତମେ କୁଆଡ଼େ ପଳେଇଥିଲ କି ନା ଏୟାରଫୋନେଟା ଆଣିବାକୁ ଯାଇଥିଲ।
ଚାଲିଛିଇ ପା କ ତମର ନଥିବ। ତମର ହିଁ କିଛି ଭୟସ ଆସୁନଥିଲା।
ନା ନା ଖୁଣ୍ଟି ଉପରେ ଥିଲି ମୁଁ।
ଗାଲୁଆ କଥା କହିବାକୁ।
ଗାଲୁଆ କଥା ତ ମୁଁ କରୁନି ମୁଁ ଆଗ ମାମୁ ଘରକୁ ଆସିଛି। ଟାୱାର ଫୁଲ୍ ଫାଇଭ୍ ଜି ନେଟୱାର୍କ।
ହେଇଥିଲା ଏ କଳଗୁଡା ଯାଉନଥିଲା ଆଉ ନୁହେ କି ଆସୁନଥିଲା।
ହଁ।
ହଁ ସତ ଜାଗାରେ କାଲି ତ।
ଆଉ ତମ ରୁମ୍ ମେଣ୍ଟ ସବୁ କଣ କରୁଛନ୍ତି?
ଜଣେ ଦିଦି ସେ ପଳେଇଛନ୍ତି ତାଙ୍କ ଘରକୁ। ଆଉ ଜଣେ ସେ ଘରକୁ ବି ପଳେଇଛନ୍ତି ଆଉ ଜଣେ ଦିଦି ସେପଟେ ଫୋନ୍ ଦେଖୁଛନ୍ତି।
ଲାପଟୋପରେ ବିଏଵ ଦେଖିବାକୁ ମଜା ଲାଗୁଥିବ ବୋଧେ ନାଇଁ କି?
ମୁଁ ଦେଖୁନି କେତେବେଳେ?
ଖାଲି ପାଠ ପଢୁଛ।
ଏସ ନା। ପିଲା ଯେ ମୁଁ ଘରକୁ ଫୋନ ନେଇଥିଲି ବୋଲି ଲାପଟପ୍ ନେଇଥିଲି ବୋଲି କାଟି ଦେଇଛି।
ହୁଁ ଘରେ କାଳେ ଦେଖିଲେ ସୋଡିବେ ନାଇଁ କି?
ନ ନା ପାସୁଆଡେ ସବୁ ଭାଇ ହରିକା ସବୁ ଜାଣିଛନ୍ତି ନା ଘରେ କେତେବେଳେ ମୁଁ ଯଦି କୁହ ପଳେଇଥି କି ଶୋଇ ପଡିଥିବି କି ଯଦି ଖୋଲିଦବ ସରିଲା କଥା। ତାପରେ ଆମର ପଡିଶାର ଫାଇନାନ୍ସ ଅଛି ବୋଲି ତାଙ୍କର ୱାଇଫାଇ ଟା ଆମର ସବୁଥିରେ କନେକ୍ଟ ଅଛି। ସଇଲା ମୁଁ ସେଥିଲାଗି କାଟି ଦେଇଛି ୱାଟସପା ଟା ଦେଖିଲାବେଳକୁ କିଛି ଆମର ମୂଳରୁ ଗଲାନି ଅଯଥା ବହି ବହି ନେଲି ବହି ବହି ଧରିକି ଆସିଥିଲି।
କଣ ଦିନେ ଦି ଦିନ ରହିବ ଲାକ୍ଟପରେ କାମ କିଛି ନାହିଁ।
ନା ନା ତାର ଯୋଉ ସେଇ ଯୋଉ କାମ ବି ଲ କାମ ଥିଲା ବୋଲି ହିଁ ଭାଇ କହିଲା ନା ନେଇକି ଚାଲେ।
ହଁ
ମୁଁ ନେଇକି ଯାଇଥିଲି ଅଯଥାରେ କାମ ନକ ଫୋନରେ ସବୁ ତ କରି କରି ଲାପଟପରେ ମୂଳରୁ କିଛି କରିବାର ନାହିଁ। ଖାଲି ମାନେ ଅଯଥା ତୁ ବୋଲରେ ପଡିଲେ ମଣିଷ ହାର ହଇରାଣ ହବା କଥା ଖାଲି।
ହୁଁ। ଆଚ୍ଛା ତମର ଏଇ ଯୋଉ ଏକ୍ଜାମ ଆସୁଛି ଓଡିଆ କୋଶ୍ଚିନ ଆସୁଛିନା ନାାଇଁ। ନା ଖାଲି ଇଂଲିଶ।
ମାନେ କୋଉ ଏକ୍ଜାମ?। ମାନେ ଏକ୍ଜାମ କୋଉ ମାନେ ଲାଙ୍ଗୁଏଜ କଥା କହୁଛ। ହଁ ଯେ କଣ?
ଖାଲି ଇଂଲିସ୍।
ମାନେ ଲାଙ୍ଗୁଏଜ କଥା କହୁଛଟି। ହଁ ହଁ ହଁ ଓଡ଼ିଆ ବି ଆସୁଛି।
ଓଡ଼ିଆ ଆସୁଛି ନା ଓଡ଼ିଆ ବି ଆସୁଛି।
ଓଡ଼ିଆ ଆସୁଛି। ଇଂଲିଶ, ହିନ୍ଦୀ, ଓଡ଼ିଆ।
ଓହୋ ମାନେ ପାଟନ। ଓଡିଆରୁ ରହୁଛି କେତେ ମାର୍କ କୋଡିଏ ତିରିଶ ମାର୍କ ରହୁଛି।
ଆରେ ନା ନା ଆମର ଏକ୍ଜାମ ର ମାନେ ଯୋଉ କଣ କହିବି କହିଲ। ତାର ସିଲାବସ୍ ହଉଛି କଣ ଖାଲି ରିଜନିଂ ମ୍ୟାଥ ଆଉ ଇଂଲିଶ।
ହୁଁ ହୁଁ ହୁଁ।
ଲାଙ୍ଗୁଏଜରେ ତମେ ସିଲେକ୍ଟ କରିପାରିବ ତମ ଇଛା ଯାହା ହିନ୍ଦିୀ, ଇଂଲିଶ, ଇଂଲିଶ ଟା କମନ ରହିବ। ହିନ୍ଦୀ ଆଉ ଓଡିଆ ଭିତରୁ ତମେ ଯୋଉଟା ସିଲେକ୍ଟ କରିବ।
ମୁଁ କହିବା କଥା କୋଶ୍ଚିନ୍ କୋଉ ଥର ଆସୁଛି ମାନେ କୋଉ କୋଉ ଟପିକ ଉପରେ।
କୋଶ୍ଚିନ କୋଉ କୋଉ ଟପିକ ଉପରେ ଆସୁଛି।
ହଁ ହଁ ବୁଝିଲି ବୁଝିଲୁ ବୁଝିଲି।
ବୁଝିଲ।
ଏଇନେ କହିଲ ବା।
ଓହୋ ମୁଣ୍ଡଟା। ମନଟା ବୋଧେ ଆଉ କୁଆଡେ ପଳେଇଛି।
ନା ନା ମୁଣ୍ଡ ଟା ଆଉ କଉଡେ ପଳେଇନି। ଆଉ କେତେ ଜଣ ଦଶଟା କୋସଚିନି କଲେଣି ଏବେ।
ଆ ମୁଁ ଦେଖିନି ମୁଁ ଦେଖିବିନି ଥାଉ। ବେଶୀ ଥର ଦେଖିଲେ ଏଇଠୁ ଆଉ କିଏ ଦେଖିବିନି ଯଦି। ଅବଶ୍ୟ ମୁଁ ଜାଣିଛି ମୋ ମମି ଦେଖିଲେ ଗାଳି ଟା ପଡିବ ବୋଲି।
ହୁଁ।
ଖେଳି ଦେଇଦେଇଛି।
ମୁଁ ବି ଗାଳିଟେ କରିଥାନ୍ତି ଯେ କିନ୍ତୁ ସେ ଅଧିକାର ନାହିଁ ନା ଆମର।
ଇନଷ୍ଟାରେ ଦେଇଛି ତାପରେ ସେଇଠୁ କପି କରିକି ହ୍ୱାଟ୍ସଅପରେ ଦେଲେ।
ହଁ।
ତାପରେ ହେଟୁ କାଟିଦେଲି। ତା ପରେ ଆଉ ଥରେ ଦେଲି। ଆଉ ଥରେ କାଟିଦେଲି ତା ପରେ ହେଟୁ ଦେଇ ଦିଏ ଆଜି ସନଡେ ଟା ତ।
ହୁଁ ହଉ। ସେଠି ଆଉ ଟିକେ ଇଏ ଲଗାନା।
ହୁଁ ତାଳି ଗରୁ। କହିଲା ବେଳକୁ ସେ ନଥିବ ମୁଁ ଯାଉଛି କାଟିଦେଵି ଫୋଟୋ ଟା।
ଛାଡ଼।
ମମି ଦେଖିବା ପୂର୍ବରୁ କାଟିଦେବା ଟା ହିଁ ବେଟର ହବ ନୁହେଁ।
ଛାଡା ଛାଡ଼ି ହେଇଛି ନା ପଢ଼ାପଢ଼ି ହୋଇଛି ନା ପଢ଼ାପଢ଼ି ହୋଇନି।
ଆ।
ପଢ଼ାପଢ଼ି ଆଜି ହେଇଛି ଆଜି ହେଇନି।
ହେଇଛି ଏବେ ମୁଁ ଡାଉନଲୋଡ଼ ମାନେ କାଲି ପଳେଇ ଆସିଥିଲି ତ ମେଘ ପକଉଥିଲା ବୋଲି ଆଉ। ଫଟୋ କରିକି ଆଣି ନଥିଲି ଲାଇବ୍ରେରୀରେ ଥିଲା। ଆଜି ଗୋଟେ ସାଙ୍ଗ ଟାକୁ କହିଲି ମୁଁ କହିଲି ଧରିକି ଆସ ସେ ଆଣିଲା ବେଳୁ ମୁଁ ଡାଉନଲୋଡ କରିଦେଇଥିଲି କାଲି ସବୁ ଆଣିଛି, ସିଏ ବି ସେ କାଲି ଯିବିନି ବୋଲି ଭାବୁଛି, ତା ରୁମ ରେ ବସିକି କରିଦେବି ଆଉ,
ଅନଲାଇନ୍ କ୍ଲାସ କାହାର ନଉଛ କୋଉ ସାର୍ ଙ୍କର
ମୁଁ ମହେନ୍ଦ୍ରା ର ଗୋଟେ ନଉଛି ଆଉ ଆଡା ର ନଉଛି,
ଓ ତାଙ୍କର ପର୍ସନାଲି ରହୁଛି ହନା କି
ହୁଁ ଏ ୟୁଟ୍ୟୁବ ର ହିଁ ଦେଖୁଛି ମୁଁ ଆଉ ମୁଁ ଏଇ ଯୋଉ, ପ୍ର ମାନେ ନା ନା ନା ଅଲାଇନି କ୍ଲାସ ଫ୍ଲାସ ନଁ ମୁଁ ଖା ଟେଷ୍ଟ ଵୁକ୍ ରୁ ହ ସବ ନଉଛି ଏଜାମ ଫେଜାମ ଦେବାକୁ ଯେ,
ମୁଁ ମଝିରେ ନେଇଥିଲି ଫରେଷ୍ଟ ଗାର୍ଡ ଏଜାମ ଦେବି ବୋଲି, ତାରା ମୋଟିବି ହେଲାନି ଆଉ ହାଇଟି କମି ଗଲା ତ
ହର ସେ ହାଇଟ ବି ଦେଖୁଛନ୍ତି
ହଁ ତମ ଜାଣିନ ପାଞ୍ଚ ଫୁଟ ଛଅ ଇଞ୍ଚ ଦେଖୁଛନ୍ତି, ଯେତେବେଳେ ପିଲା ପାଞ୍ଚଟୁ ଆଠ ଇଞ୍ଚ ଅଧିକ ହେଇଯାଉଛନ୍ତି ସେମାନଙ୍କୁ ନେଇଯାଉଛନ୍ତି। ଅଲଗା ମାନଙ୍କୁ ଛାଡି ଦଉଛନ୍ତି ଇଡିଟେଟ ଲାଗିବନି,
ତାପ ତମର ଗୋଟେ ହେଲାନି ବୋଲି ପୁରା ବାକି ଆଉ ଛାଡ଼ି, ସବୁ ଛାଡିଦେଲ ନା,
ଆରେ ଯାଇ ଯାଇ ଲାଭ କଣ ହବ ଖାଲି ପାଞ୍ଚ ସାତ ଶହ ଟଙ୍କା ଲାଖେ ବର୍ବାଦ ହବା ଛଡା ଆଉ କିଛି ନାହିଁ।
ଯାଆ ହଉ
ହଉ କାଟି ଦିଅ ଫୋନ ଟା
ହୁଁ ହୁଁ ହୁଁ